ପୋଟୋଳଟା ବି କାଟିଦେବା ହ୍ୟାଲୋ।
ହ୍ୟାଲୋ
ହଁ ଉଛ ହଁ ଶୁଭିଲା। ସିଏ ନା ଆପେ ଆପେ କଲ୍ ଆସିକିି କଟିଯାଇଛି ମାନେ କ ଣ କହିଲ ମୋତେ ରିଙ୍ଗ ଶୁଭିନି ମୁଁ ଏଇଠି ଠିଆ ହେଇଛି କିନ୍ତୁ ଆପେ କେମିତି କଟିଯାଇଛି ଆଉ
ଓ ହଁ
ଆଉ ଏଇ ରୋଷେଇ ବସେଇ କି ଆଇଲି ତ ଏ ବେସନ ଟା ଟିକେ ଯନ୍ତ ନ୍ତି କି ଆଇଲି ବେସନ ତରକାରୀ ଆଜି କରିବି।
ହଁ।
ଜନ୍ତି କି ଆସିଲି ଏମିତିକି ଥଣ୍ଡା ଟିକେ ହବ।
ଡାଲି ଭାତ ଆଉ କଣ?
ଡାଲି ଆଉ କରିବି କି ନାହିଁ ସେଟା ଇଏ କଣ ଦେଖିବା ଡାଲି ଟିକେ ନେଲେ କରିଦବା ଆଉ। ଏ ସନ୍ତୁଳା ଟିକେ ହବ ବା ସମସ୍ତେ ପେସେଣ୍ଟ ଦି ଜଣ ଅଛନ୍ତି। ତାଙ୍କ ପାଇଁ ସନ୍ତୁଳା।
ବେଶ ହଁ।
ହଁ ଭାଉଜ ଙ୍କୁ କହିଲି ତମେ ଟିକେ କାଟିଦିଅ। ମୁଁ ମୋର ଏପଟେ ଟିକେ ଜନ୍ତା ଜନ୍ତୀ କରିକି ବସେଇ ଦେଇଛି ହଁ।
ହୁଁ ହୁଁ
ହଁ ମୋ ପୁଅ ବସିକି କଲର୍ର ଯେଉଁ ସ୍କେଚ ପେନ୍ ସବୁ ଅଛି
ହଁ।
ସବୁ ଠିପି ଗୁଡାକ ଯୋଉ ତା ଖୋଳ ହାଇଟ୍ ହାଇଟ୍ କଲର ଯୋଉ ଖୋଳ ତାକୁ ବାହାର ରୀକି ଡ୍ୟାାମ ପରିକ ସବୁ ବନେଇଛି। ର ଶ ହଁ ହଁ ହଁ ହଁ ରାସ୍ତା ରାସ୍ତା ବାରିକେଡ।
ହଁ। ରାସ୍ତା ହଉଛି ଗାଡି ଗାଡି ହଉଛି ଆଉ ତାଙ୍କୁ ପାଠ ପଢେଇଲଣି?
ନା ସିଏ ନିଜେ ନିଜେ ତାର ସବୁ ଦେଖି ଦେଖିକିନା ଯାହା ଗୋଟେ ଗୋଟେ ଅକ୍ଷର ସବୁ ଶିଖୁଛି ଆକୁ ପଚାରିକି ତାକୁ ପଚାରିକି ତାକୁ କିଛି ଆରମ୍ ଆମ୍ଭ ହେଇନି ଆଉ ସମୟ ହେଇପାରୁନି ସେଇ ଦୁଇ ଜଣଙ୍କୁ ତ ଦେଖି ପାରୁନି। ତ ଆକୁଆଉ ଆ ପର୍ଯ୍ୟନ୍ତ
ଆସିନି ଆଉ ଆପର୍ଯ୍ୟନ୍ତ କଥା ଆସିନି ଆ ଆ ଆଉ ଉପରେ ବି ଦୁଇ ଦୁଇ ଜଣ ଟିଚର ରହିଲେଣି।
ହଁ ହଁ ସିଏ ବଡ ଟି ଚର୍ ହେଇଯାଇଛି ନା ତାକୁ ଓଭରଲ୍ ବହୁତ କିଛି କଥା ଶିଖେଇ ସାରିଲାଣି।
ହଁ।
ଅ ହୁଇଚ ଇଜ ୟୋର୍ ହେଡ ଏବେ ପୁରା ପୁରା କହୁଛି ପୁରା କ୍ଲିୟର କହୁଛି। ହଁ ହୁ ଇଜ ୟୋର୍ ଫାଦରସ୍ ନେମ୍ ପୁରା କ୍ଲିୟର ହୁ ଇଜ ୟୋର୍? ଫାଦର୍ ହ୍ୱାଟ୍ ଇକ ୟୋର୍ ଫାଦରସ୍ ନେମ୍? ପୁରା କ୍ଲିୟର ପୁରା କହୁଛି ଆଉ ବଢିଆ କହୁଛି ବି ମାନେ ମୁଁ କାହା ପଛରେ ବି ଏତେ ପରିଶ୍ରମ କରିନି ବାସ୍ ସେ ତା ପଛରେ ଗୋଟ ସେ ଦିଇ ଥର ତାକୁ କହିଦେଲେ ସେ ପୁରା ପିଇ ଦଉଛି ତାକୁ ଆଉ ସେଇ କଥା ସେ କଥା କରିଦଉଛି ହଁ।
କରିଦଉଛି ସେମିତି ଭଲ ଆଉ କେତେ ବି ହଇରାଣ ହବ। ତାପରେ ସି ସଡନ ଧରିବେ ପାଠ ଆଉ ଜଲ୍ଦି ଧରିବେ।
ହଁ ହଁ ତାକୁ ପ୍ରେସରାଇଜ ଆଉ କିଛି କରୁନି ମୁଁ ଦେଖିଛି ନା ବଡ ପୁଅକୁ ବେଳ କୁ ତାକୁ ଯୋଉ ପ୍ରେସ ସର୍ ହେଲା ସେ ଲାଷ୍ଟକୁୁ ପାଠ ଡରିଲା।
ତ ସେଥିପାଇଁ ଏମାନଙ୍କୁ ମୁଁ ପୁରା ଫ୍ରି ଛାଡ଼ି ଦେଇଛି ବଟ ତୁମେ ଏବେ ଏନ୍ଜୟ କର ଯାହା ସେ ହେଉଛି ହଉ ମଷ୍ ସେ କ୍ଲାସ୍ ୱାନ୍ ଟୁ ଥ୍ରୀ ଫାଇପ୍ ପର୍ଯ୍ୟନ୍ତ ଯାହା ହଉଛି ହଉ କିନ୍ତୁ ତାପରେ ଜଗିବି। ହଁ କ୍ଲାସ ଫାଇଭ୍ ଠୁ ହିଁ ଜଗିବି।
ଫାଇଭ ଟୁ ଟିକେ ଜଗିବାକୁ ପଡିବ ଫୋର ଫାଇଭ ଟୁ ଟିକେ ନ ଦେଖିଲେ ନ କମଜୋରି ହେଇଯି ଯିବେ କାରଣ ସେଥିରେ ତ ପଳେଇ ଆଉଛି ଇଂଲିଶ ଯୋଉ ପଳେଇ ଆସୁ
ହଁ ହଁ ହଁ ହଁ ସେ ଟିକେ ଲେଖିବା ଶିଖିଗଲେ ହେଲା ଆଉ ଲେ ଖୀବା ଆଉ ପଢ଼ିବା।
ହଁ ହଁ ମ ଦେବ ତ ତାଙ୍କର ବୟସ ହେଇ ନି ଆଉ କଣ ଅଛି।
ସେଇଆ।
ସେଥିପାଇଁ ଏତେ ତାଙ୍କୁ ଇଏ କରୁନି ଆଉ ଦେଖ ଖିଚି ତ ଆ ସେ ଅ ପୁଅ ପ୍ରେସର୍ରରେ କେମିତି ପୁରା କାନ୍ଦେ। ତ ଏମାନଙ୍କୁ ସେଥିପାଇଁ ଆଉ ତ କହେକି ତମେ ନିଜେ ଯେତିକି କରୁଚ କର।
କର। ଏ ଭାଇ ବି ସେମିତି ଛୋଟଟାକୁ ସେୟା କହୁଛନ୍ତି ପରା। ଏବେ ତାଙ୍କର ନମ୍ବର ଆସିଲା ଯୋଉ ଏକ୍ଜାମର ହେଏ ଏକ୍ଜାମ ହେଇଯାଇଥିଲା ନା ତାଙ୍କର ଟେଷ୍ଟ ହେଇଯାଇ ଦେଲା ବି ସ ନମ୍ବର ଆସିଲା କୋଉଥିରେ ପନ୍ଦର ସତର ଷୋହଳ ବାର ଏମିତି ସବୁ ରଖିଛି ଯୋଉ ଟ୍ୱେଣ୍ଟି ମାର୍କ ବାଲା।
ଆଚ୍ଛା ଆଚ୍ଛା।
ଏମତି ସବୁ ରଖିଚି ମୁଁ କହିଲି ଧ୍ୟାନ ଦେଲନି। ନା ହଁ ଏ ଫୋର କ୍ଲାସ ହେଲା ଆଉ ଟିକେ ହଉ ଦେଖିବା ଆଉ। ଆଉ ଟ୍ୟୁସନ୍ ଫ୍ୟୁସନ୍ ବି ସ୍ ସିଏ ଯାଉନି ଝିଅଟା ତ ସେପଟେ ରହିଲା ଟିଉସନ ବି ଯାଉଚି। ଆଉ ଭାଇ ଆକୁ ଦେଖି ନାହାନ୍ତି ଆଉ।
ଆଚ୍ଛା ହୁଁ।
ଏକ୍ଜାମ ଟାଇମରେ କିନ୍ତୁ ଦେଖୁଚନ୍ତି ପୁରା ତାର ମନେ ରହିଯାଉଚି। କିନ୍ତୁ ତାର ଗୋଟେ ଜିନିଷ ହେଲା ମାନେ କଣ କହିଲ ଖେଳି ଖେଳିିକି ପଢିବ। ପୁରା ମାନେ ଧ୍ୟାନ ସେ ପଢିବନି। ପଢିବାରେ ଟୋଟାଲି ସିଏ ମନେ ପକେଇ ମାନେ ମନେଇ ଦବନି।
ହୁଁ ହୁଁ।
କହିଲେ ଯାଇ ପଡିବ କିନ୍ତୁ ଯୋଉଟା ପଢିବ ସେଇଟା ପୁରା ମନେ ରଖିକି ଯାଇଥିବ।
ଉଁ ହୁଁ।
ଆଉ କଣ କରିବ ଅ ରୋଷେଇବାସ ଚାଲି ଚି ତାହେଲେ ନାଇଁ ଉଁ ହୁଁ।
ଏଇ ପୁରା ମଝିରେ ଏଇ କିଛି ଦିନ ହବ ମାନେ ମୁଁ ଏମ୍ ମିତି ବସିକି ଘର କମ୍ପ୍ୟୁଟରରେ କାମ କରୁଚି ତ ସେପଟେ ତେ ମଝିଆ ପୁଅ ଆସିଲା ଆସିକି ମୋ ହାତ ରେ ଗୋଟେ ସେ ଟାଟୁ ଟାଇପର ପୁରା ବନେଇ ଦେଇଛି ଆଉ ଏତେ ସୁନ୍ଦର ବନେଇଚି ଆଉ ଟାଟୁ ରେ ଯୋଉ କଲର ଥାଏ ପୁରା ସେଇ ବନେ ଯିଏ କହିବ କି ଗୋଟେ ପ୍ରିଣ୍ଟ ଅଲରେଡି ସେ ଟାଟୁ ଅଲରେଡି କିଏ ବୋଧେ ବନେଇଚି ହା ତରେ ଏତେ ସୁନ୍ଦର ବନେଇଥିଲା ତ ମୁଁ ବି ଯେତେବେଳେ କରିସାରିଲା ସେ ମୁଁ ମୋର କାମରେ ବ୍ୟସ୍ତ ମୁଁ ଆଉ ତା ଆଡେ ଧ୍ୟାନ ଦେଇନି ସେ ତା ମୁ କଣ ଗୋଟେ ଗାରଉଚି ଗାରଉଥାଉ ହଁ। ତ ଏତେ ସୁନ୍ଦର ହେଇଥିଲା ଯେ ଯିଏ ବି ଦେଖିଲା କହିଲା ତମେ କେବେଠୁ ଟାଟୁ ଖୋଦେଇ ସାରିଲାଣି ଆଉ ଉଁ ହଁ। ବା ଯିଏ ଦେଖିଲା କହିଲା ଇଲୋ ମା ଆଙ୍କ ହାତରେ କଣ ଗୋଟେ ଟାଟୁ। ଆଉ ଏବେ ଟାଟୁ ଖୋଦେଇଚ କି ଆଉ ଯିଏ ଦେଖିଲା ସିଏ ପଚାରିଲା ମୁଁ କହିଲି ନାଇଁ ନାଇଁ ଏଟା ପୁଅ ଏମ ମିତି ଡ୍ରଇଂ କରିଦେଇଚି ଏଇଠି ହାତରେ ହୁ ନାଇଁ ଏ ଏତେ ସୁନ୍ଦର ଯେମିତି ଯିଏ କହିବ କି ପୁରା ଖୋଦା ହେଇଚି ପୁରା ଟାଟୁ।
ଆଉ ସେଇ କଲର ବି ବନେଇ ଦେଇଥିବେ ଯଦି ଆହୁରି ଭଲ ହେଇଥିବ ନାଇଁ।
ସେଇ କଲର। ପୁରା ଏକ୍ଜାଟ ସେଇ କଲର। ତ ମୁଁ ସାକୁ ବି ପୁରା ଲିଭେଇ ନଥିଲି, ବୋହୁତ ଦିନ ସେମିତି ବି ଥିଲା। ମୁଁ କହିଲି ଥାଉ ସେ ଏତେ ସୁନ୍ଦରରେ ଏତେ ଆଗ୍ରହର ସହିତ କରିଛି ଆଉ ବନେଇଚି ହଁ ସେଥିପାଇଁ ତାକୁ ଆଉ ଲିଭେଇ ନଥିଲି ବଢିଆ କରିଥିଲା କିନ୍ତୁ। ସେୟା ପା ତାଙ୍କୁ ସ୍ପେସ ଦେଲେ ଛୁଆଙ୍କୁ ଡିଏ ତାଙ୍କର ତାଙ୍କ ବାଟରେ ସିଏ ମାଡି ହେଲେ ତାଙ୍କର ଥରେ ଇନ୍ଟ୍ରେଷ୍ଟ ଆସିବା ଦରକାର ପାଠପଢ଼ା ପ୍ରତି। ଆମେ ଯୋଉ ଆଜିକାଲି ଷ୍ଟେଜ ରେ ହେଇଗଲାଣି କି ଦିନ ରା ତି ପାଠପଢ ପାଠପଢ ପାଠପଢ ହେଲା ବେଳୁକୁ ସିଏ ଆଉ ପା ଠସାଠ ରେ ଆଉ କୋଉ ମନ ଧ୍ୟାନ ଦୋଉଚନ୍ତି ସିଏ କୋହୁଚନ୍ତି ହଁ ଏମାନେ ତ ପାଟି କରୁଛନ୍ତି ଆଉ। କିନ୍ତୁ ମୁଁ ଏଇ ଜିନିଷ ବି ଦେଖିଲା ୟାଙ୍କୁ ଯେତେ ସ୍ପେସ ଛାଡିଦବ କିଛି କରିବାକୁ ଛାଡ଼ିଦିଅ ତ ସିଏ ସେଇ ଥିରେ ବି ମାନେ କଁ ଇଣ୍ଟ୍ରେଷ୍ଟେ ଆସି ଚିକି ନାଇଁ ମତେ ଏଟା କରିବାର ଅଛି।
ଅଛି ହଁ, ତାପରେ ମାନେ ଏଇ ଯୋଉ ଠିକି ଯାଉଛନ୍ତି ସେଠିବି ପାନ୍ସଟା ପିଲା କରୁଥିବେ। ଆଉ ଇଏ ତାକୁ ସେଠି ଦେ ଖି ଦେଖିକା ନ କଲେ ତାଙ୍କୁ ବି ଟିକେ ଖରାପ ଲାଗିବ, ମାନ କହିବ କାହିଁକି ମୁଁ କରିନି ବୋଲି, ସିଏ ତାଙ୍କ ମାଇଣ୍ଡ ମାନେ କେତେ ଥିବ?
ହୁଁ ହୁଁ ହୁଁ ସିଏ ଦିନେ ନ କଲେ ନା, ତାପରେ ଆସିକି ନା ତାଙ୍କୁ ଲାଜ ମାଡିବ ଯେ ସେ ପୁରା କରି ଚାଲିବେ ଆଉ ମାନେ ଆମୁକୁ କରିକିି ନବାର ଅଛି ନହେଲେ ମିସ୍ ପାଟି କରିବେ ପାର୍ଟି କରିବେ। ହଁ ତ ସେଇ ରେସ୍ପନ୍ସବିଲି ଟା ତ ବିଲିଟି ତାଙ୍କର ଆସିଲା। ଏଇ ଭାତରେ ପାଣି କମିଗଲା ତ କହିଲି ଯାଏ ଭାତରେ ଟିକେ ପାଣି ଦେଇଦିଏ, ନହେଲେ ଲାଗିଯିବ।
ହଁ ତଳେ ଲାଗିଗଲେ ଭାତ ଟା ସମସ୍ତେ ଖାଇବାରେ ଅସାନ୍ତି।
ହୁଁ ହୁଁ ହୁଁ। କଥା ଆଉ। ପରା ହସ୍ପିଟାଲ ଯାଇଚନ୍ତି ଯେ, ମୁଣ୍ଡଟା ସେଇଠି ସମସ୍ତଙ୍କର।
ହୁଁ।
ଏଇ ପାଠପଢ଼ା ତ ଆଜିକାଲି ତ ସବୁ ତ ସେଇ ପାଠପଢ଼ା ମୂଳରେ ସବୁ ଅଁ ପାଠ ପାଠ ପାଠ ଏ ପୁଅ ବି ସେମିତି ତାର ପ୍ରୋଜେକ୍ଟେ ଏତେ ପାଠ ଯେ ସେ ପୁରା ଆଉ ଫ୍ରି ବି ହେଇପାରୁନି ତାକୁ ଆଉ ଫୁର୍ସ ତ୍ ବି ମିଳୁନି କୋଉଥିରେ ନା ପାଠ ନା ଖେଳ କୋଉଥିରେ ଫୁର ସତ୍ ମିଳୁନି ସେ ପୁରା ହଁ ହଁ ହଁ ହଁ। ତ ସେଇଟା ଟିକେ ମତେ ମୁଁ କହିଲି ତ ତୁ ଦେଖି ଚାହିଁକି ନହେଲେ ନହେଲେ ଖେଳ ଛାଡିଦେବି କିଛି
ହେଁ ହଁ ଯଦି ପାଠରେ ପୋବ୍ଲେମ ହୋଉଚି ଖେଳ ଛାଡିଦେ।
ବର୍ଷା ଦିନ ନା ବର୍ଷା ଦିନରେ ତ ପିଚ ତ ସବୁବେଳେ ହିଁ ଓଦା ରହେ ନା। ମନ ଦୋବୁ ଏ ଯାଉ ଆଉ ଦିଇ ତିନି ମାସ ଏଇ ଦିଇ ତିନି ମାସ କେବଳ ପାଠରେ ମନ ଦେଇ ଦେ। ତାପରେ ତ ସବୁ ମ୍ୟାଚ ହବ ସେତୋବୋଳେ ହିଁ ପା ଉଁ ମାନେ ଖେଳରେ ଫୋକସ୍ କରିବୁ। ତ ଏବେ ଖେଳରେ ଆଉ ଫୋକସ୍ କରନା ମୁଁ କୋହୁଥିଲି ହେଲେ ସିଏ କୋହୁଚି ନାଇଁ ଫିଟନେସ୍ ମେଣ୍ଟେନ୍ କରିକି ତ ରହିବାକୁ ପଡ଼ିବ। ତ ସେଥିପାଇଁ ସିଏ ଟିକେ ତାର ବି ଏକ୍ସରସାଇଜ୍ କରୁଚି ଅବଶ୍ୟ କହଲା ବାହାରୁକୁ ସିନା ଯାଇପାରିବିନି ଘରେ କିନ୍ତୁ ରହିକି ସିଏ ପୁରା ଫିଟନେସ୍ ପ୍ରତି ବୋହୁତ ଧ୍ୟାନ ଦୋଉଚି କୋହୁଚି ୱାନସ୍ ଫିଟନେସ୍ ହେଲେ ସିନା ଆମେ ସେମିତି ସି ଚୁଏସନ୍ ଇଏ ହେଇକି ଠିଆ ହେଇପାରିବୁ ନା ଖରାରେ ଆଉ ନହେଲେ କୁଆଡୁ ଖେଳି ପାରିବୁ ସେତେ ଷ୍ଟାମିନା ନହେଲେ। ହଁ ଏଇଆ ସେ ତା ବାଟରେ ସେ ଚାଲିଛି।
ବି ହଉ ସେତିକି ଭାବୁଛନ୍ତି ଛୁଆ ବହୁତ ବଢିଆ।
ହୁଁ ହୁଁ ହୁଁ ନାଇ ସେ ଯୋଉ ଆମର କହନ୍ତିନି ବାହାଘର ବେଳେ ବାଇଗଣ ଗଛ ଲଗେଇବା ସି ସବୁ ଆମର ସବୁ ସେମିତିଆ ମାନେ ପା ଛୁଆମାନେ ପାଖକୁ ଆସିଯିବ ମାନେ ମାଜି ଅଛୁ ମାନେ ସିଏ ଆଉ ରାତି ଦିନ ରାତି ତିନିଟାରେ ବି ତାର ମାନେ ସିଏ ପଢିବେ।
ସିଏ ଜାଣିଗଲେଣି ନା ତାଙ୍କର ମାନେ ବୁଧ ବୁଦ୍ଧି ହେଇଗଲାଣି ସେ ଜାଣିଗଲେଣି ନାଇଁ ମୁଁ ନ କଲେ ତ ମୁଁ ହାରିଯିବି। ଏଇ ଜିନିଷଟାକୁ ମୁଁ କେତେବେଳେ ଦେଖିବି ଯାହାବି ହଉ ସେଇ ବୟସର ଛୁଆ କେବେବି ମାନେ ଏତେ ଧ୍ୟାନ ଦିଅନ୍ତିନି ସିଏ ଦଉଛନ୍ତି ବହୁତ ବଡ କଥା।
ହୁଁ ନାଇଁ ସେ ତାର ସେ ରେସପନସିବିଲିଟି ବହୁତ। ମତେ ମୋ କାମ ସାରିବାର ଅଛି ତାପରେ ମୁଁ କଣ କରିବି ମୁଁ ବହୁତ ଟିକେ ହାର୍ଡ କୋର ଟାଇପର ମଣିଷ ମୁଁ କହିବି ଆଇଦର ଟାଇମ ଟୁ ଟାଇମ ତମେ ଯଦି ନ କରିବ ଦେନ ମତେ ଆଉ ପଛରେ ଜମା ତ ମୁଁ ଆଉ ଇଣ୍ଟରଫିୟର ହି କରିବିନି ସେ ବିଷୟରେ ତ ତମେ ମୁଁ ଯେତେବେଳେ ଫ୍ରି ଅଛି। ତମେ ଫା ଫାଙ୍କା ଅଛ ଯେତେବେଳେ ମୁଣ୍ଡରେ ବେଶୀ ପ୍ରେସର ନାହିଁ ତ ସେତେବେଳେ ଆମେ କରିବା ନା ଆମେ ଅଯଥା କାଇଁକି ମାନେ ଇଏ କୁ ପଛକୁ ତାର ରଖିବା। ଚାଲିଛି କଥା ମୁଁ ଜମା ଏକ୍ସକ୍ୟୁଜ ନାହିଁ ମୋର କାହାକୁ ଛାଡ଼େନି। ସେଇଆ ପା ହଉ ଭାଉଜ ପଛରେ କଲ୍ କରିବ ଆଉ।
ହଉ ଠିକ ଅଛି।
ମମି ମମି ୟେ।